ହ୍ୟାଲୋ।
କଣ କରୁଥିଲ?
ଏ ବସିଥିଲି ଆଉ।
ଓହୋ । ଆଉ ସନ୍ଧ୍ୟା ବେଳୁ ଏଇ, ମୁଁ ବି ସେୟା ଆଜି ରୋଷେଇ କରୁଛି । ଷ୍ଟାଟ କଲିନି ଅଟା ଫଟା ଚକଟୁଥିଲି।
ହଁ।
କଣ ଭଜାଭଜି କରିବି ।ଏମିତି ଆଉ
ଓହୋ।
ତମେ କେତେବେଳେ ଉଠ ସକାଳେ?
ସକାଳେ ଏ ପାଞ୍ଚଟା।
ପାଞ୍ଚଟା ନା।
ହଁ।
ଉଠିକି
ସଖାଳୁ ଉଠି ଫାଷ୍ଟେ
ଗାଧା ବାଧା କର।
ସକାଳୁ ଉଠିକି ମୁଁ ଫାଷ୍ଟ୍ ମୁହଁ ଧୋଇକି ତାପରେ ଏଠୁ ଝାଡୁ ଘରେ ଘର ଭିତର ଉ ବା ଝାଡୁ କରିଦିଏ ଆଉ ମୁଁ ବଡ ଅପା ସେ ବାହାରଟା ଝାଡୁ କ କରିଦିଅନ୍ତି। ତାପରେ ତ ତାପରେ ସେଠୁ ସାଙ୍ଗେ ସାଙ୍ଗେ ଝାଡୁ ସରିଲା। ତାପରେ ଯାଇକି ସେ ତା ଗାଧୁଆଘରେ ପସେ । ତାପରେ ଗାଧାଏ ତାପରେ ଏଠୁ ଗାଧୁଆ ଧରିକି ଆସିକି ଆ ଚା କରି ବାପାଙ୍କୁ ଦିଏ।
ହୁଁ ହୁଁ, ପୂଜା କର ନା ନାଇଁ?
ମୁଁ ଯଦି ବାପା ଯଦି ଯୋଉ ମୁଁ ସକାଳେ ପୂଜା ଟା ଅପା କରନ୍ତି। ସନ୍ଧ୍ୟାବେଳେ ଧୂପଟା ମୁଁ ଦିଏ।
ଅହ ଅ ତମେ ଠାକୁରଙ୍କୁ କେତେ ମାନ?
ଠାକୁରଙ୍କ ମୋ ଠାକୁରଙ୍କ ପ୍ରତି ବହୁତ ଆସ୍ଥା।
ଆସ୍ତା ନା।
ହଁ ବହୁତ ମାନେ, ମତେ ଛୋଟ ଛୋଟ କଥାରେ ଏ ଦୁଃଖ ଲାଗିଲେ କି ମୋ ମନ କଷ୍ଟ ହେଲେ ମୁଁ ମାନେ କୋଉ ମଣିଷଙ୍କୁ କହେନି ମାନେ ସେ ବାପା ହୁଅନ୍ତୁ, ମା ହୁଅନ୍ତୁ ମୁଁ କହେନି ମୁଁ କହିବି ମୁଁ କାଳେ କହିଲେ ତାଙ୍କ ମନ କଷ୍ଟହେବ ମୁଁ ସେଇଟା ଭଗବାନଙ୍କୁ କୁହେ।
ହୁଁ ହୁଁ ହୁଁ। ଆକଚୁଆଲି ଠାକୁରଙ୍କ ମହିମା ଅଲଗା, ଯୋଉମାନେ ବିଶ୍ଵାସ କରୁଛନ୍ତି। ସେମାନଙ୍କ କଥା ଅଲଗା, କିଛିଟା ନାସ୍ତିକ ଅଛନ୍ତି ଯୋଉମାନେ ଠାକୁରଙ୍କୁ ବିଶ୍ଵାସ କରୁନାହାନ୍ତି।
ମାନୁନାହାନ୍ତି।
ମାନୁନାହାନ୍ତି କିନ୍ତୁ ଇଏ ମୋ ହଜବେଣ୍ଡ କହିବା କ କହନ୍ତି ଯେ ସୁନି ଦେଖେ ଭଗବାନର ମିନିଂ ଜାଣିଛ?
କଣ କହିଲେ?
ଭଗବାନ ତାଙ୍କ ମିନିଂ ମାନେ ତାର ମାନେ ମିନିଂ ଜାଣିଛ ଅର୍ଥ ଟା?
କଣ ସେଟା?
ଭ ରେ ହେଲା ଭୂମି। ଗ ରେ ହେଲା ଗଗନ। ଅଗ୍ନି ବାୟୁ ନୀର। ବୁଝିପାରୁଛ ଏଇ ଯୋଉ ପାଞ୍ଚଟା ତତ୍ତ୍ୱ କହନ୍ତିନି ପାଞ୍ଚ ତତ୍ତ୍
ହଁ ପଞ୍ଚତତ୍ତ୍ୱ।
ତ ତ ଏଗୁଡା ହେଲା ଏଇଟାକୁ ହିଁ ଭଗବାନ। ମାନେ ଆଗରୁ ତମେ ଆମେ ତମେ ଇତିହାସ ଦେଖ ପଢିଥିବ ସ୍କୁଲ ସମୟରେ ଆ ଆଗରୁ ଦେଖ ବହୁତ ପୁରାତନ ସମୟରେ କଣ ହୁଏ ପଢିଥିଲେ, ଯେ ଗଛକୁ ପୂଜା କରୁଥିଲେ, ସୂର୍ଯ୍ୟଙ୍କୁ ପୂଜା କରୁଥିଲେ। ପଢିଛ ନା ହିଷ୍ଟ୍ରିରେ। ହଁ ସୂର୍ଯ୍ୟଙ୍କୁ, ଗଛଙ୍କୁ ତା ପରେ ପରେ ପରେ ଧୀରେ ଧୀରେ ଶିବଙ୍କ ପୂଜା ଅର୍ଚ ରଚନା ହେଲା ଇଏ ହେଲା, ଧୀରେ ଧୀରେ କିନ୍ତୁ ଫାଷ୍ଟ ମାନେ ଯେତେବେଳେ ସୃଷ୍ଟି ଆରମ୍ଭ ହେଲା, ଲୋକ ସେଇ ସୂର୍ଯ୍ୟଙ୍କୁ ଦେଖିକି ସମୟ ଜାଣୁଥିଲେ। ସୂର୍ଯ୍ୟଙ୍କୁ ଦେଖି ପୂଜା କରୁଥିଲେ ଏଇଟା ପଢିନ ।
ହଁ ସେଇଟା ପଢ଼ିଛି।
ମୋ ହଜବେଣ୍ଡ କହିବା କଥା ଶୁନ ଭଗବାନ ମାନେ ଏଇଆ। ବାୟୁ ଦେଖେ ଆମେ ଯଦି ଗୋଟେ ସେକେଣ୍ଡ ଆମେ ଯଦି ନିଶ୍ଵାସ ପ୍ରଶ୍ଵାସ ନ ନବା। ଆମେ ବଞ୍ଚିବା କିି?
ପହଞ୍ଚି ପାରିବା କି?
ତେଣୁ ବାୟୁର ନିହାତି କେ ଏତେ ମାନେ ଇମ୍ପୋର୍ଟାଣ୍ଟ ଆମ ମାନେ ମହତ୍ୱ ଆମ ଜୀବନ ପ୍ରତି। ତ ସେଇଟା ସେଇଟା କୁ ସେଇଟା ନହେଲେ ଆମେ ଗୋଟେ ସେକେଣ୍ଡ ବଞ୍ଚିବନି। ଆମେ ତ ଇଏ କହିବା କଥା କିଛି ତ ପାୱାର ଅଛି। ଶକ୍ତି ଗୋଟେ ଅଛି। ଯୋଉଟା କି ଆମେ ଯେତେ ଭଲ ଚିନ୍ତା କରିବା ଆମର ଭଲ ହବ ଆମେ ଯଦି ଖରାପ ଚିନ୍ତା କରିବା ଆମର ଖରାପ ହବ। ନା ନାଇଁ ହଉନି ତମେ ପରୀକ୍ଷା ଗ ଗୋଟେ ଗୋଟେ ଥର କଣ ହୁଏ ନା ଗୋଟେ ଚିନ୍ତା କରୁଥିବା ସା ହେଇଯିବ ବି ହୁଏନି।
ହଁ।
ତେଣୁକରି ସେ ସେଇ କଥା କହିବା କଥା କି ଯଦି ଆମେ ଯଦି ଆମ ଚିନ୍ତା ଶକ୍ତି କି ଆମର ଯୋଉ ସେଟା କଣ କହନ୍ତି ଭାଇବ୍ରେସନ। ସେଇଟା ଯଦି ଆମର ସବୁବେଳେ ଠିକ ଅଛି। ତାହେଲେ ଆମର ଜୀବନ ଟା ସେଇଟା ଠିକ୍। ମାନେ ସବୁ ଜିନିଷ ଆମ ସାଙ୍ଗରେ ମାନେ ସବୁ ପଜିଟିଭ କଥା ଗୁଡା ହବ ଯଦି ଆମର ଉଁ ଭୁଲ ଚିନ୍ତାଧାରା ରହିବ କି କାହାକୁ ହଇରାଣ କରିବା କାହାକୁ ଇଏ କରିବା। ତ ଆମ ଜୀବନରେ ବି ସେଇଟା ଘଟିବ ତ ଇଏ ସବୁବେଳେ କହିବା କଥା ଯେ ଉଁ ଏଇ ବାୟୁ ହେଲା ପାଣି ଆମେ ଖାଉ ନଖାଉ କିନ୍ତୁ ପାଣି ନ ପିଇଲେ ଆମେ ରହିପାରିବନି।
କହିପାରିବନି।
ତେଣୁ ଏଗୁଡା ସବୁ ଆଉ ଭୂମି ଭୂମି ତ ବହୁତ ଇମ୍ପୋର୍ଟାଣ୍ଟ। ଆମେ ଯୋଉଠି ଠିଆ ହଉଛେ। ଯୋଉଠି ଆମେ ରହିଛେ। ଯୋଉଠି ଗଛ ନିଜେ ବଢୁଛି। ଫଳ ଦଉଛି ଆମେ ଖାଉଛେ। ତ ଏଇ ସବୁ ଛୋଟ ଛୋଟ ଜିନିଷ ସି କହିବା କଥା ଭଗବାନ ଏଇଗୁଡା ଏନଭାରମେଣ୍ଟ୍ ଥରେ ତୁ ଗଛକୁ ଭଲ ପାଇକି ଦେଖେ ତ ଦେଖେ ସେ ଗଛ ଗୁଡା କେତେ ସୁନ୍ଦର ଛଛନ ଛଛନ ହେଇକି ବଢିବେ। କିନ୍ତୁ ଆମେ ଅଛନ୍ତି କିଛି ଲୋକ ମାନେ ଠାକୁରଙ୍କ ପ୍ରତି ଭକ୍ତି ଅଲଗା। କିନ୍ତୁ ଲୋକଙ୍କ ପ୍ରତି ତାଙ୍କର ବ୍ୟବହାର ଠିକ ନାହିଁ।
ସେଟା କିନ୍ତୁ ଭୁଲ୍ କଥା। ସେଟା ପୁରା ପୁରି ଭୁଲ୍। ନରଦେହେ ନାରାୟଣ। ତତ୍ ମାନେ କଣ କହୁଛି। କାଠ ପଷାଣ ତରୁ ତରୁର ସକାଳୁ ଘଟେ ନାରାୟଣ। ସମସ୍ତଙ୍କ ଦେହରେ ଭଗବାନ ଅଛନ୍ତି। କାଠ ଦେହରେ ଅଛନ୍ତି। ଗଛଲତା ଦେହରେ ଅଛନ୍ତି। ମଣିଷଙ୍କ ଦେହରେ ଅଛନ୍ତି। ମାନେ ଏଇଟା ତ ହଉଛି ଭଗବାନଙ୍କ ସୃଷ୍ଟି।
ହୁଁ କିନ୍ତୁ ସେମାନେ ବହୁତ ଭକ୍ତି କରୁଥିବେ ବହୁତ ଦେଖିବା ତା ପୂଜା ଅର୍ଚ୍ଚନା ଥିବ କିନ୍ତୁ ଲୋକଙ୍କ ସାଙ୍ଗେ ତାଙ୍କ ବ୍ୟବହାର କଥାବାର୍ତ୍ତା ତ ସେଇଠି ସେଇଠି ଭଗବାନ କଣ ସେଇଟା ସେଇଟା ତାଙ୍କର ଆମେ ସେଇଠୁ କଣ ବୁଝିବା ତା ଜୀବନରେ କାହିଁକି ଏମିତି ହଉଛି ଖରାପ। ତୁ ତ ଏତେ ଭଗବାନ ପୂଜା କରୁଛୁ ତୁ ତ ଲୋକଙ୍କ ସାଙ୍ଗରେ ଯୋଉମାନେ ଆମେ କଥାବାର୍ତ୍ତା ହଉଛେ ତାଙ୍କ ସାଙ୍ଗରେ ଯଦି ଭଲରେ ବିପଦ କଥାବାର୍ତ୍ତା ହେଇପାରିବାନି ତାଙ୍କ ପାଇଁ ଭଲ ଚିନ୍ତା ଆମ ଦଵାର ଯାହା ହେଇପାରିବ ହଁ ଯୋଉଟା ଧର ଆଉ ଗୋଟେ ଅଛି ନା ଲୋକ କିନ୍ତୁ ମୁଁ ତମକୁ କାହିଁ କହିଲି ତମେ ଏଇଟା ଖାଅ। ସେଇଟା ଖାଅ ଏଇଟା ଖାଇଲେ ଭଲ। ମୋର କଣ ଦରକାର କହୁନ? ମୁଁ କହିଲି ନାଇଁ ମୁଁ ଯେତିକି ଜାଣିଛି ମୋ ଜ୍ଞାନ ର ଯଦି ମୁଁ ଆଉ କାହାକୁ କିଛି ଜ୍ଞାନ ଦେଇପାରୁଛି କି-କି ଝିଅ ଭଉଣୀ କିଏ ଗୋଟେ କହିପାରୁଛି କି ନାଇଁ ତମେ ଏଇଟା ଖାଅ ତମ ଦେହଟା ସୁସ୍ଥ ରହିବ ତମ ଭଲ ରହିବ ତ ସେଇଟା ଗୋଟେ ଖୁସି। ତମକୁ ଆଜି ମୁଁ କେମିତି ପ୍ରକାର ସାହାଯ୍ୟ କରୁଛି ସେ ସାହାଯ୍ୟ ଟା ମୁଁ ଆଉ କାହା ଦ୍ଵାରା ପାଇବି।
ଆମେ କରିଛେ ମାନେ ଭଗବାନ ଆମକୁ ଯେକୌଣସି ବାଟରେ ସେଇଟା ଯୋଉ ସାହାଯ୍ୟ କରିବେ।
କିନ୍ତୁ ଆମେ ଯଦି ହଁ ମ ମୁଁ ତ ଜାଣିଛି ମୁଁ କାଇଁ ତାକୁ କହିବାକୁ ଯିବି
ସେଇଟା ତ ସେଲ୍ ମାନେ ଏଟା ସେଲଫିଶ ହେଇଗଲା ଏଇଟା ତ ସ୍ୱାର୍ଥପରତା ହେଇଗଲା।
ତେଣୁ କର୍ ରି ଆମ୍ ଏଇଟା ଭଗବାନ ଟା ଏଇଆକୁ ଇଏ ମତେ କହିବେ କି ଯେତେ ସଚୋଟ ମନ ଆଉ ତୁ ଯୋଉ ଏଇ ଗଛ ପାଣି ପବନ ଏଇଗୁଡା ୟୁନିଭର୍ସ ଏଇ ମାନଙ୍କୁ ତୁ ଯଦି ସତରେ ଶନି ଡାକୁଚୁ କି ଗୋଟେ ଯିବୁ ଭାରି ଛାତ ଉପରେ ଠିଆ ହେଇକି ପୁରା ଆଖି ବନ୍ଦ କରି ତୋ ଦୁଃଖ ଟା ତୁ ମନକୁ ଜଣେଇବୁ ନିହାତି କିଛି ନା କିଛି ତୋର ଲାଘବ ହବ।
ହୁଁ ଆଉ ସ୍ ମାନେ ସେଟା ମାନେ ସ୍ଵଚ୍ଛ ମନରେ
ସ୍ଵଚ୍ଛ ମନରେ ହଁ । ଆଉ ସେମିତି ନୁହଁ ତମେ ଗୋଟେ କଥା ଭାବୁଥିବ ଆଉ ଗୋଟେ କଥା ଭାବିବ ଆଉ ଗୋଟେ କଥା
କି ହବନି କି ମନରେ ଇୟା ପ୍ରତ୍ ତି ହିଂସା, ତା ପ୍ରତି ବାଦ, ତା ପ୍ରତି ରାଗ ଏଇ ସବୁ ଥିବ ଆଉ ଭଗବାନଙ୍କୁ ଡାକୁଥିବା ସେଇଟା ହବ କି ଆଉ ଏଇ ଯୋଉ ସୃଷ୍ଟିରେ ଆମର କଣ କିଛି ନାହିଁ ସବୁ ତ ତାଙ୍କର।
ହୁଁ ହୁଁ ହୁଁ କେ କିଛି ନାଇଁ କିଛି ନାଇଁ ଆଜି ମରିଗଲେ ଶଳା ପାଉଁଶ ମାଟି ହେଇକି ପଳ ଉଛେ ଆମ ଦେହ କହୁନ ଆମେ ଏଠି ଲୋଭ କାହା ପାଇଁ କରିବା ଅବଶ୍ୟ ଦେଖ ଆମେ ଏବେ ବଞ୍ଚିବା ପାଇଁ ତ କିଛି କରିଆ ନା ନାଇଁ ଖାଇବା ପିଇବା କି ପଛେ ଆମେ ପଇସାଟା ସେଭିଙ୍ଗ କରିବା କି ଆମର ଭବିଷ୍ୟତ ଆମ ଛୁଆ ସେଇଟା ଗୋଟେ ଲୋଭ କାରଣ ନା ମୋ ଛୁଆ ସେଇଟା ତ ନର୍ମାଲ କରିବାକୁ ଗୁଡ ସେମିତି ତ ଆମେ ହଁ ଆମେ ତ ନହେଲେ ସାଧୁ ହେଇକି ପର୍ବତରେ ରହିଥାନ୍ ନ୍ତେ।ଆମେ କାହିଁ ଘର ସଂସ
ଆମକୁ କାହିଁକ ଭଗବାନ ମଣିଷ ଜନ୍ମ ଦେଲେ ପୁଣି ଘର ସଂସାର ଦେଲେ ଏସବୁ ଭିତ୍
ହଁ ହଁ ତେଣୁ ସେଇଟା ତ କି ଛି ଲୋଭ ରହିବ ସେମିତି ନୁହେଁ ଯେ ଆମେ କିଛି ଲୋଭ ନ ରଖିକି କରିଆ। ତେଣୁ ସେଇ ଲୋଭ ଟା ଯେତିକି ଆମେ ନର୍ମାଲ ତା ମାନେ ନୁହଁ ଯେ ଜଣକ ତଣ୍ଟି କାଟିକି ମୋ ଛୁଆ ଆ ଖାଇବେ ବୋଲି ମ୍ ତାକୁ ମାରି ମୁଁ ଇଏ କରିବି। ଜଣ ଜଣେ ଅଛନ୍ତି ପେଟ ଜନ୍ ମାନେ ନେ ତମେ ପାଞ୍ଚ ଟଙ୍କା ଇନକମ କରୁଥିବ।କିନ୍ତୁ ଆଉ କିଏ ପାଞ୍ଚ ଟଙ୍କା ଇନକମ କଲେ ସେ ଜେଲସି।
ହଁ ସମ୍ଭାଳି ପାରନ୍ତିନି।ଆଉ ଯଦି କିଏ ଘର ଦ୍ୱାର କଲେ କିଏ ଟିକେ ଭଲରେ ରହିଲେ ଭଲରେ ଶାଶୁ ଶଶୁର ସମସ୍ତଙ୍କ ସହିତ ଚଳିଲେ ତାଙ୍କର ଗୋଟେ ଜେଲସି ଆସେ। ମୁଁ ତ ହଇରାଣ ହଉଛି ସେ କାହିଁ ହଇରାଣ ହଉନାହାନ୍ତି। ସେ କାହିଁ ଏତେ ଭଲରେ ରହୁଛନ୍ତି। ସେ କାହିଁ ଏତେ ଭଲ ଚଳୁଛନ୍ତି। କିନ୍ତୁ ସେଇଟା କିଛି ନାହିଁ ସେଇଟା ସିଏ ଯେତେ ଚାହିଁଲେ ବି ସେ କିଛି କରିପାରୁନି। ଯେତେ ଦିନ ପର୍ଯ୍ୟନ୍ତ ସେ ଠିକ ଥିବେ ଭଗବାନ ସବୁବେଳେ ତାଙ୍କ ସହିତ ରହିଥିବେ। ଆଉ ଜଣେ ହିଂସା କଲେ ରାଗ କଲେ ବାଦ କଲେ କିଛି ମାନେ କ୍ଷତି କରି ପାରିବନି।
ହୁଁ ହୁଁ ନାଇ ଏଇଟା ଠିକ୍। କାରଣ ସ ସେୟା ତ କହୁଛି ତମ ସେସବୁ ଜିନିଷ ମନ ଭିତରେ ରହିଲେ କେବେ ତମେ ଇଏ କରିପାରିବନି। ଲୋକ ଅଛନ୍ତି ସେ ଲୋକ କଣ ନା ପାଞ୍ଚ ଟଙ୍କା ଇନକମ କରୁ ଛି ଆଉ ପାଞ୍ଚ ଟଙ୍କା କି କାହାର କଣ ଭଲ ଚିନ୍ତା କରିବେନି ତାଙ୍କର କାହିଁକି ଭଲ ହବ କେବେ ଭଲ ହବନି। କାହା ପେଟରେ ବି ଲାତ ମାରିବା କଥା ନୁହଁ। ତମେ ପାଞ୍ଚ ଟଙ୍କା ଇନକମ କରୁଛ ସିଏ କରୁ କଣ ହେଲା? ତମର ତମର ଯୋଗ୍ୟତା ତମେ ଦଶ ଟଙ୍କା କରୁଛ ସିଏ ଯଡି ତାର ଯୋଗ୍ୟତା ଅଧିକ ଥିବ ସେୁ କୋଟି ଟଙ୍କ ଇନକମ୍ କରୁଛି ତଣୁ ତା ଯୋଗ୍ୟତା ଉପରେ ତମ ଯୋଗ୍ୟତା ବଢାଅ। ନା ନାଇଁ ଏଇଟା ଗୋଟେ କଥା ନା ନାଇଁ ଲୋକ ଅଛନ୍ତି। ଆରେ ଆରେ ମୁଁ ପାଞ୍ଚ ଟଙ୍କା କରୁଛି ଦଶ ଟଙ୍କା କରିଦଉଛି। ହ ହ ଏମତି ନାହାନ୍ତି?
ଅଛନ୍ତି ନା ବହୁତ ଲୋକ ସେମିତି ଅଛନ୍ତି। କିନ୍ତୁ ମୁଁ କହିବି ଏଇ ଯୋଉ କ୍ଷଣିକ ଜୀବନ ଆମକୁ ମିଳିଛି ଏଇଥିରେ ରାଗ ହିଂସା ବାଦ ଛନ୍ଦ କପ୍ ପଡ଼ ଏସବୁ ରଖିବା ଦୌ ଉଚିତ୍ ନୁହେଁ।
ନାଇଁ ନାଇଁ ଶୁଣ ଟିକେ ରହେ କାହିଁ କହୁନ ସବୁ ତ ଆମେ କମେଇ ପାରିବ ଆମେ ତ ମଣିଷ ଆମର ତ କମେଇ ପାରିବାନି ନା କେତେବେଳେ କେମିତି ହୁଏ ଆମର ବି ଆସେ ଇର୍ଷା ଭାବ ଆମର ଆସୁନି? ଆସେ ସେମିତି ଆମ ମଣିଷ ଜୀବନ ମାନେ ହେ ତା ଛୁଆ ଟା ଭଲ ପଡିଲା ମୋ ଛୁଆଟେ ପଡିଲାନି ଏଇଟା ଗୋଟେ ଆସୁଛି। କିନ୍ତୁ ଆମେ ସେଇଠି ଥ ହଁ ଏଇ ସବୁ ଜିନିଷ ଚଳିବ। କିନ୍ତୁ ବେଶୀରୁୁ ବେଶୀ ଯୋଉମାନେ ଥାଆନ୍ତି ଜମା ଭଲ ସହି ପାରିବେନି କରିପାରିବେ ଦେଖିପାରିବେନି କାହାକୁ। ସେମାନେ ଚାହାନ୍ତି ଆମେ ଉନ୍ନତି କରିବୁ ଆଉ କେହି କରିବେନି। ସେଇଟା ଡିଫରେଣ୍ଟ ମାନେ ସେଇଟା ଗୋଟେ ଅଲଗା ଜିନିଷ।
ସେଟା ଆଦୌ ଭଲ ନୁହେଁ ମାନେ ଆ ଯେ ଗୋଟେ ଭଲ ମଣିଷର ସେଇଟା ଜମା ଲକ୍ଷଣ ନୁହେଁ।
ହୁଁ। ଆଉ ତମେ ରୋଷେଇ ଫୋଷେଇ କଣ କରୁଥିଲ ଏବେ।
ହେଲେ ଖାଇବାକୁ ଦେବି ଏବେ ବାବାଙ୍କୁ ଆଉ।
ହ ହଁ ହଁ ହଁ।
ହଉ ଠିକ ଅଛି।
ତମେ ଯାଅ ଦିଅ ଖାଇବାକୁ।
ହଁ।
କଥା ହବା ଆଉ ହେଲା ହଁ ହଁ ହଁ।